ହାଲୋ।
ହଁ କ କରୁଥିଲ?
ଶୁଭୁଛି ମୋ କଥା?
ହଁ ହଁ ଶୁଭୁଛି ତମକୁ ଶୁଭୁଛି?
ହଉ ହଁ ଏବେ ଶୁଭିଲା।
କଣ କରୁ ହଁ କଣ କରୁଥିଲ?
ମୁଁ ଏଇ ବାରିରେ ଚାଲୁଚି ବୁଲୁଚି ଝୁଲୁଚି ସବୁ ହଉଚି ବାହାରେ।
ତାପରେ ହାଁ ହାଁ ମୁଁ ଏଇ ଛା ଛାତ ଉପରେ ବୁଲଥିଲି ଆଉ ହଁ।
ହଁ ମୁଁ ଆସି
ଆଉ ଖାଇଥି ଆଉ ଖାଇଥିଲା କଣ ହାଁ ‌ହାଁ ହାଁ।
ଭାତ କହୁଛି ରୁହ ମନେ ପକଉଛି। ଭାତ ଭାତ ଖାଇଥିଲି ଭାତ, ଡ଼ା ଜି ତାପରେ କଖାରୁ ଡ ପଦକାଲି ତାପରେ ଆଉ ସଜନା ଛୁଇଁ ଆଳୁ ଭଜା ଆମ୍ବ
ହଁ ଆଉ ଗରମ ତ ଯୋଉ ଭଳିଆ ହଉଛି ଆଉ-ଆ ତମେ ଜୟଗରୁ କି? ହାଲୋ। ହାଲୋ।
ତମେ କଣ ଖାଇଥିଲ?
ହାଲୋ ତମେ ଜୟ ଗୁରୁ ବୋଧେ? ହଁ ମୁଁ ଖାଇଥିଲି ଭାତ ମାଛ ତରକାରୀ ହଁ ଗରମ ତ ଯୋଉ ଭଳିଆ ହଉଛି ପଖାଳ ନ ଖାଇ କୋଉ ରହି ହୋଉଚି। ହଁ ଭଏସ କଟୁଉଛି ବହୁତ। ହଁ ଏବେ ଶୁବିଲା।
ଯୁ ମୁଁ ଆଗରୁ ଦୀକ୍ଷା ନେଇ ନଥିଲି ଏବେ ସାବିତ୍ରୀ ପୂର୍ବ ଦିନ ବୋଧେ ଦୀକ୍ଷା ଦେଇଦଲେ ଆମ କମ୍ପ୍ୟୁଟର କ୍ଲାସ ରେ।
ମାନେ ମାନେ ତମର ଇଚ୍ଛା ଥିଲା ନା ଏମିତି ବାଧ୍ୟ କରିକି ଦେଇଦଲେ।
ନା ଇଚ୍ଛା ଥିଲା ନେବି ବୋଲି ଥିଲା ଯେ ଘରେ ହେଲି ମନା କରୁ
ତମେ ଆଇଁଷ ଛାଡିଦେଲ ପୁରା?
ହଁ ମୁଁ ଆଇଁଷ ଖାଉନି।
ଓହୋ ତମକୁ ଆଉ ଇଚ୍ଛା ହଉନି ଖାଇବାକୁ?
ମୁଁ ତେଲ ପିଆଜ ଟିକେ ଖାଉଚି ଆଉ
ଉଁ ହୁଁ। ତମ ଇଛା ଇଚ୍ଛା ବି ହଉନି ଖାଇବାକୁ? ହ୍ୟାଲୋ। ହ୍ୟାଲୋ। ହଁ ହଁ ସେ ଭଏସ କଟ ଯାଉଛି କେଜାଣି କଣ ପାଇଁ।
ନେଟୱାର୍କ ପ୍ରୋବ୍ଲେମ୍ ଅଛି ବୋଲି ସେଥିପାଇଁ ଭଏସ୍ କଟହଉଚି ଆଉ। ଉ ଯଉ କଣ କହୁଥିଲି କହିଲ ତମେ
ହଁ ମୁଁ ଜୟେ ମୋର ନୁହଁ ମୁଁ ଅ ମଝିରେ ଆଇଁଷ ଛାଡି ଦେଇଥିଲି ମୋର କଣ ହେଲା କହିଲା ଆଇରନ ଡେ ଫିସିଏନସି ରୁ ଆଇରନ୍ କ୍ୟାଲସିୟମ ଡେଫିସିଏନ୍ସି ରୁ ମତେ ଡକ୍ଟର ବାଧ୍ୟ କଲେ କି ତମେ କିଛି ନହେଲେ ମାଛ ଏଗୁଡା ସବୁ ଖାଅ ତ ମୁଁ ଏବେ ଜଷ୍ଟ ଏ ଏବେ ଚ ଗୋଟେ ସପ୍ତାହ ହିଁ ହବ ମୁଁ ଆଇଁଷ ଖିଆ ଷ୍ଟାର୍ଟ କରିଚି।
ମୁଁ ତ ଛାଡ଼ିଚି ଫେରେ ମୁଁ ଯଦି କଣ ହେବ ମୋର ପ୍ରୋବ୍ଲେମ୍ ଫ ଦେଖିଲି ଡକ୍ଟର କହିବ ଖା
ମୁଁ ଆଗରୁ ଖାଉଥିଲି ମୁଁ ଆଗରୁ ବହୁତ ଆଇଁଷ ଖାଉଥିଲି ମଝିରେ ଛାଡ଼ିଦେଲି ଚାରି ପାଞ୍ଚ ବର୍ଷ ତ ଯୋଉ ପ ଜିନିଷ ଟା ମୋ ଦେହକୁ ମିଳୁଥିଲା ଆଉ ମିଳି ପାରିଲାନି ତ ସେଥିପାଇଁ ସେ ଡେଫିସିଏନ୍ସ ସେଥିରୁ ମୁଁ ଚାଲି ବି ପାରିଲିନି ମାନେ ମତେ ଏତେ ଜୋରରେ ମୁଣ୍ଡ ବୁଲେଇିଲା।
ମୋର ଟିକେ ଟିକେ ମୁଣ୍ଡ ବୁଲାଉଛି ଯେ ମୁଁ ଜାଣିନି ମୁଁ ଦେଖେଇନି ତ ଦେଖେଇଲେ ଜଣାପଡ଼ିବ।
ଉଁ ତାପରେ ଅଣ୍ଟା ଫାଣ୍ଟା ପେନ ହେଲା କାହିଁକି ନା ଫାଷ୍ଟ ରୁ ଯଦି ନ ଖାଇଛ ତମର ସେମିତି କିଛି ପ୍ରୋବ୍ଲେମ ହବନି ମୁଁ ଖାଇକି ଛାଡ଼ି ଦେଇଥିଲି।
ହୁଁ।
ହଁ
ମୋତେ ତ ଏଇନା କିଛି ଫିଲ୍ନି ଏଇନା ଛଅ ମାସ ହେବ ଛାଡ଼ିଜି।
ଓହୋ ଏବେ ଛାଡିଚ?
ହଁ ଛଅ ମା
ଓହୋ ଛଅ ମାସ
ହୁଁ
ହଉ ଆଗ ଆଇଁଷ ଛାଡି ସାରିଲା ପରେ ତମେ ଦିକିଆ ନେଲ? ହୁଁ ହଁ। ତମର ସେ କଲୋନୀରେ ତ ଧିକିଆ ଖୁସି ଘର ନେଇଚନ୍ତି ଆଉ କିଏ ନେଇଚନ୍ତି?
ଖୁ ଖୁସି ଘର ଆମ ଫ୍ରଣଙ୍କର ନେଇଛନ୍ତି ଦୀକ୍ଷା।
ହଁ।
ହଁ ଆମ ଫ୍ରଣ୍ଟ ଘର ନେଇଛନ୍ତି ନା। ସେଇ ଆଣ୍ଟି ହିଁ ଆଗରୁ କହିଲେ ନେଇଯା ନେଇଯା ନେଇଯା ନେଇଯା ତାପରେ ଆଣ୍ଟି ହିଁ ମତେ ମତେ ସତସଙ୍ଗ ନେଇକି ଗଲେ ମୁଁ ତାକୁ କିହିଲି ହଁ ସତସଙ୍ଗ ତ ଯାଉଚି ଭଲ ଲାଗୁଛି ସେଇଠି ମୋଟିଭେଟ ହେଇକି ନାହିଁ ଆଇଁଷକୁ ଖାଇବିନି ଛାଡ଼ିଦେଲି। ହଁ ମୁଁ ବି ତମକୁ ଦେଖିଛି କେତଥର ସତ୍ସଙ୍ଗରେ
ମୁଁ ବି ଯାଏ ଶତତ୍ସଙ୍ଗ ଆମ ଏଇ ତମେ ଯୋଉ ଠିକି ଆସନି ଶତତ୍ସଙ୍ଗ। ସେଇଠି ହିଁ ଆମ ଘର।
ହଁ ସେ ଯଉ।
ହଁ ପାଣି ଅଙ୍କଲଙ୍କ ଘର ସେଇ ଯୋଉ ଭିତରକୁ ଗଲା ଗଳିରେ। ସେଇ ଗଳି ରେ ପଶୁ ପଶୁ ଫାଷ୍ଟ ଘରଟା ଆମର। ହଁ ସେ ଝରନା ସାଇଟ୍ ଘର ଟା ଆମର। ତ ଏଇଠି ଯୋଉ ଡାକନ୍ତି ମୁଁ ଯାଏ ହେରି ହେ ଭଲ ମାନେ ସେଠି ବସିଲେ ଭଲ ଲାଗେ ସମସ୍ତଙ୍କ ସହିତ। ତ ମାନେ ତ ପଳାଏ। ହୁଁ ମୋ ମାମା ଏଇଠି ତ ସମସ୍ତେ ଜୟଗୁରୁ। ମୋ ମାମା ଜୟଗୁରୁ ଦିକ୍ୟା ନେଇଚନ୍ତି ବାକି ମୁଁ। ଏତେ ବି ମାନେ ମତେ ଏତେ ବି ଇଏ ମାନେ ସମସ୍ତଙ୍କର ନିଜର ନିଜର ପ୍ରିଫରେନ୍ସ ଥାଏ। ମତେ ଇଏ ଭଲ ଏତେ ବି ଇଏ ଲାଗେନି ମତେ ବାଧ୍ୟ କରୁଥିଲେ ନବା। ମତେ କାହିଁକି ଭଲ ଲାଗେନି କହିବ କାଇଁକିନା ମୁଁ ଯେତେବେଳେ ଛୋଟ ଥିଲି, ଗୋଟେ ଲୋକଟା ମୋତେ ବାଧ୍ୟ କରିଦଉଥିଲା ବହୁତ ବାଧ୍ୟ କରି। ହୁଁ। ମାନେ ଏଇଟା ବାଧ୍ୟ କରି ତ ଦି ଦବା କଥା ନୁହଁ ନା କାହିଁକିନା ଏଇଟା ବହୁତ ବଡ ମାନେ ତମେ ଯଦି ନେଇଗଲ। ଆଉ ନ ମାନିଲ ମାନେ ଗୁରୁଧିକ୍ଷା ନେଇକି ଯଦି ତମେ ନ ମାନ। ମାନିଲ ଗୋଟେ ମଣିଷ ମାରିବା ପାକ ସହିତ ସେ ସେଇଟା ହଉଛି ସମାନ। ହଁ ତ ଏଇଟା ଥୋଡି ମାନେ ଏଇଟା ଭଲ ନୁହଁ ନା। ସି ସିଏ ମାନେ ସିଏ କିନ୍ତୁ ବାଧ୍ୟ କରି ନଉଥିଲେ କାହିଁକି ନଉଥିଲେ କାହିଁକି ନା ଇଷ୍ଟବତ୍ତି ପଇସାରୁ। ତାଙ୍କର ବି କିଛିଟା ଅ ପରସେଣ୍ଟେଜ ରହୁଥିଲା ନା। ତ ସେଇ ଦିନଠୁ ମୋର ଗୋ। ଟେ ହେଟ୍ ଆସିଯାଇଛି ତାପରେ ସିଏ ଦେଖ ମତେ ସମସ୍ତଙ୍କର ଅଲ୍ ତମକୁ ଭଲ ଲାଗେ। ହୁଁ ହୁଁ ଏଇଆ ହଉଛି କ।
ମତେ ଭଲ ଲାଗେନି ଆମକୁ ଆମ କମ୍ପୁଟର କ୍ଲାସର ଦିଦି। ଲେ ଦୀକ୍ଷା ନେଇଗେଲେ ଦୀକ୍ଷା ନେଇଛନ୍ତି ସତ କିନ୍ତୁ ସେ କଇଲେ କି ମତେ ଯୋଉ ଯାଏ ମୋ ମନ ଡାକିନି ଭଗବାନ। ଙ୍କ ପାଇଁ ତ ମୁଁ ସେ ଯାଏଁ ମୁଁ କେମ। କରିବି ଯଦି ଇଷ୍ଟପତି ସେଥିପାଇଁ ସେ ଦିକ୍ଷା ନେଇଛନ୍ତି ସତ ସେ ଇଷ୍ଟପୂଜା କରୁନାହାନ୍ତି।
ହ୍ୟାଲୋ।
ଆମ କମ୍ପୁଟର କ୍ଲାସରେ ଯୋଉ ସାର୍ ଅଛନ୍ତି ସେ ଜବରଦସ୍ତି ଦେଇଦଉଛନ୍ତି ବୁଝିଲ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ମଝିରେ ମଝିରେ ଭଏସ୍ କଟ୍ ହେଇଯାଉଛି ନା।
ହଁ ହଁ।
ଏ ଯୋ।
ଯୁ କ ଆମର ଯଉ କମ୍ପୁଟର କ୍ଲାସର ସୁ ସାର୍ ନାହାନ୍ତି। ସିଏ ଜୟଗୁରୁ ଦିକ୍ଷ୍ୟା ନେଇଛନ୍ତି ନା ତ ତାଙ୍କ ଯୋଗୁଁ ତାଙ୍କ ପ୍ରଫିଟ୍ ହଉଥିବ। ଯେତେ ଯେତିକି ସବୁ ପିଲା ସବୁ ଜଏନ୍ ହଉଛନ୍ତି ତ ସେଥିରେ ସେ ସବୁ ଦ୍ଭା।
ହୁଁ କାହିଁକି କହିଲ ଯୋଉମାନେ ସବୁ ଦି। କ୍ୟା ଦିଅନ୍ତି ତମେ ଯୋଉ ଇଷ୍ଟବତି ଦଉଚ ତାଙ୍କର କିଛି ପରସେଣ୍ଟ ସେଥିରେ ଥାଏ।
ହଁ ମୁଁ ବି ମୁଁ ବି ଡାଉଟ୍ କରୁଥିଲି କିନ୍ତୁ ମୁଁ ଡାଉଟ୍ କରୁଥିଲି ସତ କିନ୍ତୁ ମୁଁ ଜାଣିନ। କି ତାଙ୍କର ପର୍ସେଣ୍ଟେଜ୍ ଅଛି ବୋଲି ମୁଁ ଡାଉଟ୍ କରଥିଲି।
କହିବେ ସିଏ ସେ ସେତେ ଯାଏ ନ କହିବେନି ତମେ ଯେତେ ଯାଏ ପଚାରିନ। ମୁଁ ପଚାରିଲି ମୁଁ କହିଲି କି ଏଇ ଯୋଉ ପଇସା ଦିଆହଉଛି ତ କ କାହିଁକି ନା ସେଠି ତ ଫ୍ରି। କାହାକୁ ଖାଇବାକୁ ଦିଆ ହଉନି ନା ସେମାନେ ଆମଠୁ କହିକି ନଉଛନ୍ତି କି ସେଠି ମାଗଣା ସମ ଙ୍କୁ ଖାଇଆ ଦଉଛି ସେଟା ତ ଦିଆ ହଉନି ନା ତମକୁ ମୁଁ ପଚାରିଲି ଏ ପଇସା ଏ ପଇସା ଯାଇ କଣ ହଉଛି ସେ କହିଲେ କି ଏତିକି ପରସେଣ୍ଟ୍ ଆାଙ୍କୁ ଦିଆହଉଛି ସେ କି ପରସେଣ୍ଟ୍ ଗୁରୁଙ୍କୁ ଦିଆ ହଉଛି ତାଙ୍କୁ ଦିଆହଉଛି କରିବା ପାଇଁ କଣ ଦରକାର ସେ ପଇସା ମୁଁ ସେଇ ପଇସା ନେଇକି କଣ ପାଇଁ ନିଜେ ଯାଇକି କୁକୁର ଆଉ ଭିକାରୀଙ୍କୁ ନ ଖାଇବାକୁ ଦେବି। ହଁ ଜୟଗୁରୁନୁ ମତେ ଇସ୍ ଇସ୍କନ ଜାଗା ବି ଭଲ ଲାଗେନି ଇସ୍କନ ଜାଗା ଭଲ ଲାଗେନି ମାନେ କଣ ସେଠକାର ଲୋ କ ସେମାନେ ବି ଗୋଟେ ବିଜନେସ କରନ୍ତି ମୋ ଭାଇ ଇସ୍କନ୍ ରେ ନେଇକି ନେଇଥିଲା ଧର୍ମ ଇସ୍କନ ଯାଇକି ତା ଗୁରୁ ଯିଏ ତାଙ୍କୁ ଅ ତାକୁ ସିଏ ପଇସା ମାଗନ୍ତି।
ହଁ ଏ ଯୋଉ ପ୍ରେମାନନ୍ଦ ମହାରାଜ ତାଙ୍କର କିନ୍ତୁ ଉଁ କ
ହଁ ଶୀତ୍ ତ ଭଲ ମାନେ ଦେଖ ଗୋଟେ ଆସୋସିଏସନ୍ ଖୋଲିଲ ମାନେ ସେଥିରେ ନିଶ୍ଚିନ୍ତ ତମେ ବିଜିନେଷ୍ କରୁଛୁ ଯେମିତି ଦେଖ ଇସ୍କନ ରେ ବି ସେଇ ଭଗବାନଙ୍କୁ ହିଁ ପୂଜା କରୁଛନ୍ତି। କିନ୍ତୁ ସେଇଟା ଅଲଗା କରିଦଉଛନ୍ତି କଣ ପାଇଁ କାହିଁକିନା ସେଇଟ ଗୋଟେ ଇସ୍କନ୍ ଆସୋସିଏସନ୍ ରେ ଯାଉଛି। ହଁ ଇଏ ଅଛୁ କଥା ଆଉ।
ହଁ ନଁି ବି ତୁ ମ ମାଡ଼ ବାପା
ହଁ ମୁଁ ତୁଳସୀ ମାଳ ପକେଇଥିଲି ତାପରେ ଦେଖେଇଲିି କଣ କହିଲ ଅ ଉ ତୁଳସୀ ମାଳ ଟା ମୁ ପିଓର ମାଳ ପକେଇଥିଲି ଆଉ ସେ ପିଓର ମାଳ ରେ ତମେ ଯଦି କିଛି ଅଶୁଦ୍ଧି ହେଲା ସେ ମନକୁ ମନ ଛିଡିଯାଏ। ବୋର ଛିଡି ଗଲା ତ ମୁଁ ସେଥିପାଇଁ ସେଦିନ ଠୁ ଆଉ ପ କେଲିନି କାହିଁକି ନା ଦେଖ ମୁଁ ଘରେ ରହୁଛି ପିଆଜ ରସୁଣ ବି ହଉଛି ସେଠି ଆଇଁଷ ବି ହଉଛି ମୋ ବାବା ମାମ ଭାଇ ସବୁ ଖାଉଛନ୍ତି ଫ୍ୟାମିଲିରେ ତ ହଁ ସେଥିପାଇଁ ମୁଁ ଆଉ ପକେଇଲିଣିି।
ମୋର ଏଇନା ଖାଉନି ବୋଲି ଆଣିକି ଆଈ ଦେଇଛି ଇସ୍କନ୍ ଯୋଉ ଇସ୍ ଫୋନ୍ କରୁଛି ବୃନ୍ଦାବନ ଆଣିକି ମାଳ କିନ୍ତୁ ଅ କହି ତ ହେବନିନା ଏଇନା ଅଜାଣତରେ ବି ଭୁଲ୍ ରେ ବି ମୋ ପାଟିକୁ ଆଇଁଷ ପଳଉଥିବ ମୁଁ ତଥୁ ନା ଜାଣୁ
ହଁ ମୁଁ ଯେତେବେଳେ ରହୁଥିଲି ହଷ୍ଟେଲ୍ ରେ ସେଠି ସେମତି କରୁଥିଲେ ମାନେ କହିବେ କି ଏଇଟା ମାନେ ଭେଜ୍ ହେଲେ ସେ ରେ ତାଙ୍କ ଅଣ୍ଡା ଚୋପାଥିଲା।
ଏଇଟା ଆମେ ସିନା ନ ଜାଣିକି ଆମେ ସିନା ଜାଣୁନେ କିନ୍ତୁ ଯୋଉଁମାନେ ଦେଉଛନ୍ତି ତାଙ୍କୁ ହିଁ ପାପ ଲାଗିବ। ହ୍ୟାଲୋ।
ହଁଛନ୍ତି ତାଙ୍କୁ
ହ୍ୟାଲୋ। ହ୍ୟାଲୋ ଭଏସ୍ ଅପ୍ ଡାଉନ୍ ହେଲା। ହ୍ୟାଲୋ ହଁ
ହ୍ୟାଲୋ।
ହ୍ୟାଲୋ।
ଶୁଭିଲା?
ହଁ ହଁ ହଁ ବି ଶୁଭିଲା ଏବେ ଶୁଭିଲା
ଶୁଭିଲା।
ହ୍ୟାଲୋ ହଉ ମୁଁ ରଖୁଛି କଥା ହେଇକି ଭଲ ଲାଗିଲା।
ହେଇଗଲା।
ହଁ ହଁ